କଣ କହୁଛି କି ଜଣାଉଛି ହାଲୋ।
ହଁ । ହାଲୋ ଶୁଭୁ ନି କିି? ହାଲୋ ହାଲୋ । କଲ ଟା କାଟିବନି ନହେଲେ ଯିବ ଏକାଥରେ । ହାଲୋ ।
ହାଲୋ ।
ଶୁଭୁନି କି?
ଯିବୁ ।
ହାଲୋ ।
ହାଲୋ ହାଲୋ ।
ଶୁଭୁନି କି ତମର । ହାଲୋ ହାଲୋ ହାଲୋ ‌।
ହାଲୋ ।
ଶୁଭୁ ନି କିି?
ହାଲୋ । କଣ କରୁଚ?
କଣ? ହାଲୋ ତମ ନେଟ୍ ପାଉନି କି?
ଆଁ?
ନେଟ୍ ପାଉନି ତମର କି?
ଆମ ତ କେଲନ୍ ଥୋଡା ଉପରାସ ଅଛୁ।
ଆଁ?
ଏଇ କେଲାନ ହୁଡା ପରା ଅଛୁ?
ଇଏ କିଏ?
ଏ ଗେଢ଼ା ଗେଢା।
ଗେଡ଼ା ହଁ।
ଗେଡା ହାରିକାଇଥିଲୁ ଆଉ। ଆଉ ଯୁଟା ତମ ହାଇଟି?
ହଁ ହଁ।
ସିଏ ବୁଲୁଚି କାମଠୁ ଯିଏ ବଡ ତାଙ୍କ ସହିତ ବୁଲୁଚି। ଆଉ କିଡେ ହାରିକା ଆମ ଯାଇଥିଲୁ ଝାଡା ଆଉ।
ଅ ହ।
ଆଉ ଜ୍ୱର ଠିକ୍‌ ହେଲା?
ନା ମ ହ ସେମିତି ଆଉ ଟିକେ ଟିକେ ଆଉଁ। ଖାଲି ଗୁଡ ହାତଟା ପୀଡା ହଉଚି।
ଓହୋ ଏ ଯୋଉ ପାରାସିଟାମଲ ଟାବଲେଟ୍ କି ନହେଲେ ଡକ୍ଟର ଦେଖେଇ ଦେଖେଇକି ଗୋଟେ ଆଣ ଟାବଲେଟ୍ ଟେ। ରହିଜ।
ଗେଢା ଗେଢାକୁ ପଚାରୁନ?
ଗେଡ଼ା।
ଗେଡା ଗେଡା ମତେ ଧରିକି ଆଇଥିଲା ମେଡିକାଲ।
ଏଟା ଟିକେ ମତେ କଲ୍ କରିଥିଲା ସେଇଦିନ ମୁଁ ସେଦିନ ସେ ସେଟିରୁ ଉଠେଇ ପାରିଲିନି। ସେଠୁ ମୁଁ କହିଲି କି ତା ସାସେ ଉଠିଲି ତା ସେ ମତେ ନାଇଁ ଲାଗି ସେ ଝାଡା ଯିବ ବୋଲି ଡାକୁ ଥିଲା। ସେଠୁ ମତେ ପଛେ କହିଲା କି ଜ୍ୱର ହେଇଯା ଇଯାଉ।
ଯ ଡବଲ ଭଏସ ଆଣନି ଡବଲ ଭୟସ ଆଣନି।
ସେମାନେ ଅଛନ୍ତି ଯେ ଶୁଭୁଚି ମୁଁ ଇଆଡେ ଆଉଚି ହରି।
ହଉ।
ଆଉ ସେ କହୁଥିଲା କି? ସିଏ କହୁଥିଲା କି ନେଇଥିଲେ ମେଡିକାଲରେ ବର୍ଷା ହଉଥିଲାନା କଣ ହଉଥିଲା ସେଇଦିନ ଷ୍ଟ୍ରାଇକ୍। କଣ ବନ୍ଦ ଥିଲା ନା?
ହଁ।
ଓହୋ ଆଉ ଯୋଉ ବାହାଘର ଯାଇଥିଲ କେମିତି କଣ ହେଲା?
ହୁଁ ଗଲୁ ରାସ୍ତାରେ ଗଲୁ। ଯୋଉ କେନାଲ ହୂଡାରେ ଗଲୁ। ତାର ବାଇପାସ ହେଇଗଲୁ, ତାପରେ ତାଙ୍କ ବାଟ ପାଇଲୁଣି ଆଉ। ବାଟ ପାଇଲୁଣନି ତା ନାଇଁ ତାଙ୍କ ତାଙ୍କ ଯୋଉ ତା ଗାଁ ତା ଯାହାର ଗାଁ ବାଟ ପାଇଲୁଣିି।
ଓ ହୋ।
ତାପରେ ସିଏ ଆସିଲା କଡ ଯାଇଥିଲା ଯେ ଭୁବନ ତ ତା ଦିଦିକୁ ସେ ଆସିଲେ ତାର ଆମେ ଗଲୁ ତାର ଘରେ ଅଧଘଣ୍ଟେ ବସିଲୁ। ତାର ଗଲୁ ହି ଆଡେ ମନ୍ଦିର ଆଡେ।
ହଁ ହଁ।
ତାପରେ କେହି ଆସିଲେନି।କେହି କେହି ବି ଯାଇନଥିଲେ। ତାପରେ ଆମେ ସବୁ ବସିଲୁ ସିଏ ବସିଲେ ତାପରେ ପୂଜା ହେଲା। ତାପରେ ଆମେ ଭିଡିଓ ତାଙ୍କ ଘର ଲୋକ ଆଇଲେ ଚାରିଟାରେ। ବାହାଘର ସଇଲା ଦିଟାରେ।
ମାନେ ବାହାଘର ସଇଲା ପରେ ସେ ଆଇଲେ ତାଙ୍କ ଘର ଲୋକ।
ସେ ଭୋଜି ଖାଇ ଯାଇଥିଲେ।ହଁ।
କଣ କରିଥିଲ ଭୋଜିରେ?
ଆମେ ତ ଖାଇନୁ।
ଉଁ ହୁଁ।
ଆମେ ହୋଟେଲରେ ଖାଇକି ଆଇଲୁ।
ଅ ହଁ। ବର୍ଷା ହେଇକି ହେଇ ପ୍ରବଳ ହଉଥିଲା।
ପ୍ରବଳ ମାନେ ଆଇଲା ବେଳକୁ ଏମିତି ବର୍ଷା ହେଲା ଘଡଘଡି କୁ ବର୍ଷା ଆମେ କିିନ୍ତି ବଞ୍ଚିଲୁ ଖାଲି କୁହ।
ମାନେ ଆଇଲା ବେଳେ ବର୍ଷା ଜୋରସେ ହଉଥିଲା ବି।
ହଁ। ଚିନୁକୁ ଦେଖାଯାଉନଥିଲା ତଥାପି ଅନ୍ଦାଜିଆ ଗାଡି ଚଲାଉଥିଲା ସେ।
କିଏ ଚଲଉଥିଲା କି?
ଏଇ ସେଇ।
ଡେଙ୍ଗା ନା ଗେଡ଼ା?
ଡେଙ୍ଗା ଡେଙ୍ଗା।
ଡେଙ୍ଗା ଚାଲଉଥିଲା ଗାଡି।
ହଁ।
ଆଉ ଗେଡା କୁ ଦେଲଣି।
ସିଏ ଆଉ ସେ ଏତେ ଏକ୍ସପିରିୟନ୍ସ ତାର ଅଛି କି। ଆମେ ଦି ଜଣ ଖୋଡେ ଉ ମାନେ ମତେ ଜର ଜର ଆଇଲା ଯେ ମୁଁ ଆଉ ଚଲେଇଲିନି।
ଅ ହୋ।
ମୁଁ ମଝିରେ ବୋଇଲି ହେଲମେଟ ଟା ପିନ୍ଧିକି ତାପରେ ସେ ଚଲେଇଲା ଆଉ କଣ ।
ହୁଁ ହୁଁ। ଆଉ ସେ ପା ଆଇଚି ଘରକୁ ।
ହଁ ସେ ଆଇଚି ଘରକୁ ।
ତାକୁ ବି ଧରିକି ଆଇଛି ନା।
ହଁ। ତାଙ୍କର ତ ସବୁ
ତାଙ୍କର ହଁ।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
ଆଉ ଖାଇ ସାରିଲଣି?
ମୁଁ ତ ଏଇନା ଶୋଇଚି ଦାନ୍ତ ଘସିକି। ଖାଇବା ଆଉ।
ଓହୋ।ଆରେ ଗାଡି ସାଉଣ୍ଡ ରା ଶୁଣାଯାଉଛି ।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
ହ ବା ଗାଡି ସାଉଣ୍ଡ ସୁବୁଚି ବି ଅବାଗିଆ।
ଆଁ
କହିଲି ଗାଡ଼ି ସାଉଣ୍ଡ ଶୁବିଲେ ବି ଭଲ ନୁହେଁ।
ତା ଅଛି ଯାଇକି ।
ଏ କଣ କରୁଚ ଏଠି?
ସେ ଆଇଥିଲି ଯୋଉ ଚାଷଙ୍କର ଝାଡ ରେ କଲ୍ୟାଣ ହୁଟା ଆଡେ ଏନେ ଯାଉଚି ଘରକୁ ମୋର ଅଛି କେତେ ଟାରେ ନଅଟା ନେ ନଅଟା ପନ୍ଦରରେ ଏକ୍ଜାମ ଅଛି ଯେ ଘରକୁ ଯାଇକି
କଣ ଏଗଜାମ?
ଏଇ ଯୋ ଇଣ୍ଟରନାଲ ଏଗଜାମ ଏଟା କଲେଜରେ ।
ପ୍ଲାସ୍ ଥ୍ରୀ
ହଁ ଏ କଲେ କାଲିତ ଯାଇ ଲି ଗାଡି ହିନ୍ତି ତ ଧରି ଯାଇଥିଲି ହଇରାଣ ହେଲି କାଲି ।
କଣ ହେଲା କି ଗାଡ଼ିଟା?
ଚେନ୍ ଯାଇଚି ଅଧାବାଟ ରେ ଚେନ୍ ଖସିଗଲା।
ହଁ ତାପରେ
ତାପଛେରେ ତା ଲଗେଇବି କେମତି ଜାଣି ପେଲି ତା ପରେ ସେ ମେନ ଷ୍ଟାଣ୍ଟ ଯୋଉଟା ମାରନ୍ତି ହେଟା ବି ମାରି ପାରିଲନି ଏକିଟିଆ ସେ କେବେ ମାରିନି ଯେ ଯମ ମାରି ପାଇଲିନି କିନ୍ତି ମାର ତ ଡାହାଣ ଗୋଡରେ ମାରନ୍ତି ନା ବାଁ ଗୋଡରେ ଯେ ଠିଆ ହେଇ ମାରନ୍ତି ସେଟା ମାନେ ଡର ନାଗିଲା ପଡିଯିବ ମାଇଲେ ଗୁଟେ ଗୁଡରେ ମାରୁଚି ନା ତ ନାଇଲଉ
ବାଁ ଗୁଡରେ ମାଇଲେ ବେଶୀ ପ୍ରେସର ଆଉ।
ଓହୋ ଆଉ ତାପରେ ହେଟୁ ହେଟା ବ ଠିଆ ହେଇକି ଲଗେଇଲି ଖା ତ କଷ୍ଟରେ ଉ ଆଇଲେ ଆଉ ଏ ଚେନ୍ ଟା କୋଉଠି ପାଇଁ ଖସି ଯାଏ କି?
ଢିଲା ହେଲେ ଖସେ
ଢ଼ିଲା ନାଇ ସେ ମୋବିଲ ଫୋବିଲ କି କଣ ଭିତରୁ
ନାଇଁ ଢିଲା ହେଲେ ଖସିବ ଆଉ କୋଉଥିରେ ନାଇଁ ।
ହ ହୋ। ଆଉ ବାଟ ଟ ଆଡେ ଆସୁନ କି?
କାଲି ଆଇଥିଲି ମୁଁ। ଆଉ ଯଉ । ମୁ। କଣ କରିବି ଆଉ ଏଠେ ଶୋଇଚି ଆଉ ଖାଇସାରିଲନି?
ଏନ ଯାଇ କି ବ୍ରସ କରି ଖାଇକି ଯିବି ଆଉ କଲେଜେ
ଯାଇ
କେତ
ଆଉ କିନ୍ତି ବାପାଙ୍କ ଦେହ?
ତାଙ୍କର ସେ ମଝିରେ ମଝିରେ ତ ପିଡା ହଉଚି ପୁଣି କମୁଚି ପୀଡା ହଉଚି ବେବେ ପୁଣି କହିଥିଲା ତେ ଡକ୍ଟର କହିଥିଲା ଢେଙ୍କାନାଳ ଫୁଣି ଥରେ ଯିବା ପାଇଁ ଦେଖିବା ଏଇ ପାଳି ଫୁଣି ଯିବାକୁ ପଡିବ ଆଉ ଆଉ କିଛି କାମ ନାହିଁ ହେଲେ ଖାଲି ଦେଖେଇକି ଖାଲି ଦେଖିବ କି ଏକ୍ସରେ କରିକି ଦେଖିବ ଖାଲି ଆଉ। ଠିକ୍ ଅଛି କି ନାହିଁ।
ଆଉ କଣ ପଟି ଫଟି ଖୋଲିଲାଣି?
ଆଁ।
ପଟି ଫଟି ଖୋଲିଲାଣି କି?
ହଁ ପଟି ଖୋଲି ସାରିଲାନି ଆଉ ଯୋଉ ଜଉରା ତରା ହେଇଥିଲା ଉପରେ ମ ସିଲେଇ ଟାଇପି ର
ହୁଁ।
ନା ସାର ଆଜି ଖୋଲିବି ଖୋଲି ଦେଖି ବି ଦେଇଛୁ। ଆଉ ଖାଲି ଘାଆ ଟା ଶୁଖି ସାରିଲାଣି ଅଳ୍ପ ଅଳ୍ପ ଅଛି ଆଉ ଶୁଖିବା ପାଇଁ ଆଉ।
ଅ ହୋ। ଆଉ ଚାଲି ପାରିବେ ଚାଲି ପାରିବେ ନା ନା ଚାଲି ପାରିବେନି?
ସେମିତି ତ ଡକ୍ଟର କୁ ମୁଁ କହିଲି ଆଉ କେବେ ଚାଲିବ ଯେ? ସେ ଡକ୍ଟର କିଛି କହିଲାନି ମତେ ସେ ଖାଲି କହିଲା କି ଆଉ ଗୋଡ ଭାଙ୍ଗା ଭୁଙ୍ଗୀ କର। ଆଉ ଚାଲିବା କଥା କାହିଁ କିଛି କହିନି ତ। ହ
ହଁ ହଁ।
ଚାଲିବେ ଯାହା ହେଲେ ଯେ ହେଲେ ବହୁତ ସମୟ ନାଗିବ ଆଉ। ଏଇନେ ଖାଲି ବସୁଛନ୍ତି ଆଉ ଗୋଡ ଟା ଖାଲି ଟେକୁଛନ୍ତି ଭାଙ୍ଗି ପାରୁନାହାନ୍ତି କି ଆଣ୍ଠୁ ଟା। ମାନେ ଟିକେ ଟିକେ ଖାଲି ତାଙ୍କ ବଳ ଟିକେ ଗୋଟେ ଆଙ୍ଗୁଳି ଖାଲି ଟେକୁଛନ୍ତି ଆଉ ଟେକି ପାରୁନାହାନ୍ତି। ହଁ ହଁ। ଆ ଆ ବସ ଭାଇ ଭାଇ ମୁ ମୋ ମୁହ କୁ ଅନେଇବା ଦରକାର ନାହିଁ ତାର ଯିଏ ଖାଇଚି ବାନ୍ଧିଦିଏ ତାକୁ ମୁଁ ମୋ ପଇସା ଦିଅ ମୁଁ ପଳେଇ ଏଇନା ଯାଉଛି ରାସ୍ତାରେ କଥା ହଉଛନ୍ତି ଦଶ ମିଣ୍ଟି ହେଇଗଲା। ମୁଁ ଆଇଲନ୍ତି ଚାରିଟା ଚାରିଟାରେ କଲ କରିବି ନା କଣ କହୁଛ? କାଇଁ ନା ଏବେ ମୁଁ କଲେଜ ଯାଉଛି।